ସକାଳ ଆଜ୍ଞା।
ଆଉ କଣ? ଆପଣ ଏବେ ଜଗନ୍ନାଥ କୃପାରୁୁ କେମିତି ଅଛନ୍ତି?
ଜଗନ୍ନାଥ କୃପାରୁ ଆମେ ବହୁତ ଭଲରେ ଅଛୁ। ଆଉ ବର୍ଷା ପାଗ ଯେହେତୁ ହେଇଛି ଖରା ହେଇଥିଲା ସାଙ୍ଗେ ସାଙ୍ଗେ ପାଣିପାଗର ପରିବର୍ତ୍ତନ ଯେହେତୁ ହେଇଗଲା ବର୍ଷା ଟିକେ ଲାଗିରହିଛି ଆଉ ସେଥିପାଇଁ କି ଦେହ ଟିକେ ଖରାପ ଲାଗୁଚି ଥଣ୍ଡା କାଶ ହେଇଗଲାଣି। ହଁ ପ୍ରଭୁ ପ୍ରଭୁ ଜଗନ୍ନାଥ ନାଥଙ୍କୁ ବି ତ ଜର ହେଇଯାଇଛି। ସିଏ ବି ତ ଅଣସର ଘରେ ଅଛନ୍ତି। ତାଙ୍କୁ ଆଜି ସେ ଫୁଲୁରି ତେଲ ଲଗା ହେଇକି ସୁସ୍ଥ କରାହବ।
ଆପଣ ଆପଣ ଏ ଷ୍ଟୋରି ଟା ଜାଣିଛନ୍ତି? ଏ ଷ୍ଟୋରି ଟା କଣ? ତା ତା ନାଁ କଣ ଥିଲା?
ବାପାଙ୍କ ନାଁ ମାନେ ବୁଝି
ମାନେ ଯୋଉ ଗୋଟେ ଗୋଟେ ଭକ୍ତ ମାନେ କେତେ ବୟସ ହେଇଥିଲା ତାର ଭୋଗିବାର ଥିଲା ମାନେ କେତେ ମାନେ ଏଇ ଭୋଗିବାର ଥିଲା ତାର ମାନେ କିଛି କର୍ମ ଫଳ ସେଇଟା ଜଗନ୍ନାଥ ନେଇଗଲେ ତାଙ୍କ ଆଗରୁ ସେଇଟି ଜଗନ୍ନାଥଙ୍କୁ ଜ୍ୱର ହେଇଯାଇଥିଲା।
ନାଇଁ ନାଇଁ ସେଇ ଷ୍ଟୋରିଟା ଜାଣିଛନ୍ତି କି ମତେ ଟିକେ କହିପାରିବେ ମୁଁ ତ ଜାଣିନି ଏତେ ତା ବିଷୟରେ। ବିଷୟରେ ମୁଁ ଖାଲି ଏତିକି ଜାଣିଛି ଜଗନ୍ନାଥ ସ୍ନାନ ପୂର୍ଣ୍ଣମୀ ଦିନ ସ୍ନାନ ସାରିଲା ପରେ ତାଙ୍କୁ ଜର ହୁଏ ସେ ଅଣସର ଘରେ ପନ୍ଦର ଦିନ ପାଇଁ ରହନ୍ତି ଆଉ ବର୍ଷକ ଆଗୁରୁ ହିଁ ହେରା ପଞ୍ଚମୀ ଠାରୁ ଫୁଲରି ତେଲ ଟା ପ୍ରସ୍ତୁତି ହେଇଥାଏ । ସ୍ନାନ ପୂର୍ଣ୍ଣମୀ ପୂର୍ବ ଦିନ ସେଇଟା ତ ହେଇ ହୁଏ ତାକୁ ବାହାର କରିକି ଲଗାନ୍ତି ଜଗନ୍ନାଥ। ତାଙ୍କ ଦେହରେ ତାପରେ ଜଗନ୍ନାଥ ଧୀରେ ଧୀରେ ସୁସ୍ଥ ଅନୁଭବ
ହୁଁ ହୁ ହିଁ।
ଆପଣ ଯୋଉ ଷ୍ଟୋରି ଟା ଜାଣିଛନ୍ତି ଟିକେ କହିବେ?
ଦେଖନ୍ତୁ ମୁଁ ସେ ଷ୍ଟୋରି ଟି ମାନେ ସେ ମାନେ ଭକ୍ତ ନାଁ ଜାଣିନି କିନ୍ତୁ ମୁଁ ଏଇ ସରିତା ଦିଦି ମାନେ ସେ ଭ ଦେଖନ୍ତୁ ଆମର କିଛି ପାରବ୍ଧ ଯୋଉଟା ଥାଏ ଯୋଉଟା ଇଏ ମାନେ ପୂର୍ବର କିଛି କର୍ମଫଳ ସେଇଟା ପରବ୍ଧ କନ୍ତି ହେଲା। ତ ଆମେ ଯୋଉଟା କରିଥାଉ ତାକୁ ଭୋଗିବାକୁ ପଡେ ତ ସେ ଭକ୍ତ ଜଣେ ସେ ଆଗରୁ କିଛି ଏତେ ଭୁଲ କରିଥିଲା ତ ଆର ଜନ୍ମର ସେ ପୂର୍ବରୁ ସବୁ ଥିଲା କର୍ମଫଳ।
ପୂର୍ବଜ ମାନେ ପୂର୍ବଜନ୍ମରେ ସେଟା ଭୁଲ କରିଥିଲେ ଭୁଲ କାମ କରି
ହୁଁ ତ ସେଟା ଭୋଗିବାର ଥିଲା ତ ସିଏ ତାର କେହି ନଥିଲେ ତ ସିଏ ମାନେ ସେ ଗୋଟେ ଜାଗାରେ ଝାଡା ହଉଥିଲା ତାଦେହ ଖରାପ ହଉଥିଲା ତାର ସେବା କରିବାକୁ କିଏ ନଥିଲେ। ତ ଜଗନ୍ନାଥ ତାଙ୍କର ସେବା କଲେ ତାପରେ ମଧ୍ୟ ସେବା କରି ତାକୁ ଶୁସ୍ଥ କଲେ। ତାପରେ ଆଉ କିଛି କେତେଟି କିଛିଟା ଭୋଗିବାର ଥିଲା। ସେଗୁରା ନିଜ ଓପରୁକୁ ନେଇଗଲେ।
ବାଛା ଏମିତି କିଛି ଅଛି କି? ମୁଁ ତ ଶୁଣିଛି ଯୋଉମାନେ ପାପ କରନ୍ତି ଯଦି ସେ ପାପ କରିଥିଲେ ଜଗନ୍ନାଥ ଆସିକି ତାଙ୍କ ସେବା କଣ ପାଇଁ କଲେ?
ଦେଖନ୍ତୁ ଏଥି ନାଇଁ ତ ତମେ ଯଦି ଭଗବାନ ନାଁ ନବ ତ ଭଗବାନଉଙ୍କୁ ସ୍ମରଣ କରିବ ତ ଭଗବାନ କେବେ ଦେଖିବେନି କି ତମେ କେତେ ପ୍ରପୀ କେତେ ଭଲ ସିଏ ତମକୁ ବହୁତ ଭଲ ପାଇଯିବେ
ହଁ ଜଗନ୍ନାଥ ତ ବଡ଼ ଠାକୁର ନା ତାଙ୍କ ମ ମନ ବି ବୋହୁତ ବଡ ସେ କାହାକୁ ଖାଲି ହାତରେ ଫେରାନ୍ତିନି।
ଦେଖନ୍ତୁ ଦେଖନ୍ତୁ ଆମେ ଛନ୍ଦ କପଟ ବୁଝିପାରିବା କିନ୍ତୁ ଠାକୁର କେବେ ଛନ୍ଦ କପଟ ଦେଖନ୍ତିନି। ଯେମିତି କିି ଆପଣ ଠାକୁରଙ୍କ ଆଗରେ ଆକ୍ଟିଂ କରିବେ କି ଉଁ ଆଁ ଠାକୁରଙ୍କୁ ଭକ୍ତି କରିବେ ଆକ୍ଟିଂ କରିବେ କିନ୍ତୁ ଠାକୁର ସେଟା ଦେଖିବେନି ତମେ ଆକ୍ଟିଂ କରୁଚ କି କଣ କରୁଚ। ତ୍ ଠାକୁର ତମକୁ ବହୁତ ଭଲ ପାଇବା ତାଙ୍କର ଦେବେ। ଯେମିତି ଦେଖନ୍ତୁ କଂସ ଗୋଟେ ବୋହୁତ ଖରାପ ଲୋକ ଥିଲା କିନ୍ତୁ ସେ ଠାକୁରଙ୍କ ନାଁ ଡେଲି ସ୍ମରଣ କରୁଥିଲା ଭୟରେ ତ ତଥାପି ତାର ମୁକ୍ତି ହେଇଯାଇଥିଲା। ତ ସେଇଭଳି ଭାବରେ ବୁଝିପାରୁଛନ୍ତି?
ଆଜ୍ଞା।
ହୁଁ।
ଆଉ ଆପଣ ଏବେ ଯୋଉ ରଥ ଯାତ୍ରା ହବ ଜଗନ୍ନାଥଙ୍କର ବଡ ଯାତ୍ରା ସବୁଠାରୁ ଆପଣ କେବେ ଯାଇଚନ୍ତି ରଥଯାତ୍ରା?
ଦେଖନ୍ତୁ ରଥଯାତ୍ରା ମୁଁ କେବେ ଯାଇନି କାରଣ ଯଦି ଫାଙ୍କା ଟାଇମ ଠାକୁରଙ୍କୁ ଦେଖିବୁ ତ ମୁଁ ଭିଡ ରେ ମାଡୋଳ କରିବାକୁ ମତେ ଭଲ ଲାଗେନି। ତ ବୁଢା ବୁଢୀ ଓପରେ ଚଢିକିନା ଠାକୁରଙ୍କୁ ଦେଖା କରିବାରେ କିଛି ମୂଲ୍ୟ ନାହିଁ ମତେ ଲାଗେ ଯଦି କିଏ ଯାଉଚନ୍ତି ବୟସ୍କ ଲୋକ ତ ତାଙ୍କୁ ଶାନ୍ତିରେ ଦେଖିବାକୁ ଦିଅ ବୁଝିପାରୁଚନ୍ତି।
ହଁ ଆମର ତ ବୟସ ପଡିଚି ଆଗକୁ ଆମେ ଯିବା ହୋଉ ସେମାନେ ବି ଶାନ୍ତିରେ ଦର୍ଶନ କରନ୍ତୁ।
ତ ମତେ ଲାଗେ ଭିଡରେ ଏମତି ଢେଲା ପେଲା ହେଇକିନା ଠାକୁରଙ୍କୁ ଦେଖା କରିବାଟା ଠିକ ନୁହେଁ ଯଦି ଯାଉଚନ୍ତି ଯିଏ ଯାଆନ୍ତୁ ତ ଯୋଉଦିନ ବଧିକଆ ଫାଙ୍କା ହବ ସେଦିନ ମୁଁ ଯିବି ଆଉ।
ଆଜ୍ଞା ଆଉ ଆପଣ କୋଣାର୍କ ଯାଇଚନ୍ତି କେବେ?
କୋଣାର୍କ ହଁ ଯାଇଚି ତ ସେଠି କୁଆଡେ ମୁଁ ଶୁଣିଚି ସେଠି ଗୋଟେ ଚକ ଅଛି ତ
ହଁ ବାରଟା ଚକ ନା ଚବିଶଟା ଚକ ଅଛି ବାରଟା ଚକ।
କିନ୍ତୁ
ଚବିଶି ଟା ତାର ଯୋଉ ଧାର, ବାରଶହ ବଢେଇ ବି ଲାଗି ଥିଲେ ବାର ବର୍ଷର ପିଲା ଧର ମା ସିଏ କୁଆଡେ ମନ୍ଦିରର ଚୁଳି ମାନେ କଣ ମାରିଥିଲେ କିନ୍ତୁ ସେତେବେଳେ କୁଆଡେ କହନ୍ତି କି ସମୁଦ୍ର ଟା ମନ୍ଦିର ପାଖରେ ଅବସ୍ଥିତ ଥିଲା ହେଲେ ଏବେ ତ ଆଉ ନାହିଁ ଦେଖିବା କାଇଁ ମିଳୁନି। ଆମେ ଯାହା ବହିରେ ପଢିଚୁ।
ପାଖରେ ଥିଲା ଏବେ ଅ କୌଣସି କାରଣରୁ ସମୁଦ୍ର ପଛେଇ ପଳେଇଚି। ତ ସେତେବେଳେ ସେ ଷ୍ଟୋରି ଟା ବହୁତ ସୁନ୍ଦର ଥିଲା ଆମେ ବହିରେ ପଢିଥିଲୁ। କୁଆଡେ ସିଏ ତା ବାପା ନାକି କଣ ଖାଇବା ନେଇକି
ବରକୋଳି, ବାଡ଼ି ବରକୋଳି ଆଉ ତାଙ୍କ ସାଙ୍ଗରେ ତାଙ୍କ ଘରର ପ କୁକୁର ମଧ୍ୟ ଯାଇଥିଲେ କାରଣ ବାପା ଚିହ୍ନି ପାରିବେନି ପୁଅ କୁ ବାର ବର୍ଷ ଯାଏ ଦେଖି ନଥିଲେ।
ତଥାପି କୁଆଡେ ସେଦିନ ଯଦି ଚୁଡ଼ି ମରା ନହଇଥା ଯିଏ ଚୁଡ଼ି ମାରିବ ସିଏ ମରିବ। ଆଉ ଚୁଡି ନ ମାଇଲେ ବାରସହ ଶ ବଢେଇ ଜୀବନ ଯିବ ତ ତେଣୁ ତ ପୁଅ କହିଲା ବାରଶହ ବଢେଇ ଜୀବ କାଇଁ ଯିବ ହୁଁ ମରଇ ଯାଇଚି।
ହଁ ସେଇଟା ବି ସେ ଗୋଟେ ଭଲ କାମ କରିଥିଲେ ସେ
ମାନେ ଏଭଳି ଲୋକ ଥିଲେ ଆଗରୁ ମାନେ ଜୀବନ ଦେଇ ଦଉ ଥିଲେ ।
ହଁ ଆଜିିକାଲି କୋଉଠି ଆଉ ଏତେ କାହା ପାଇଁ ଜୀବନ ଦବା ପାଇଁ କାହା କିଏ ଦେଖିବାକୁ ମିଳୁ ନାହାନ୍ତି।
ହୁଁ। ବୁଝୁଚି ଲୋକ କିନ୍ତୁ ଲୋକ ତ ଗାଡି ଚଲେଇବାକୁ ବି ଡରୁଚନ୍ତି ସ୍କୁଟି ଆଜିକାଲି। କାଳେ ପଡି ଯିବୁ ବୁଝୁଚନ୍ତି।
ହଁ ମୁଁ ବି ତ ଡରୁଚି ନା ମୁଁ ବି ଡରୁଚି ସ୍କୁୁଟି ଚଲେଇବା ପାଇଁ। କାରଣ ମୁଁ ବି ଥରେ ପଡି ଯାଇଥିଲି ସ୍କୁଟିରୁ ସେଇ ପୁରୀ କୋଣାର୍କ ଯିବା ବାଟରେ। ସେବେଠାରୁ ମନ୍ଦିର ଗୋଟେ ଭୟ ପଶିଯାଇଚି, ଆଉ ମୁଁ ଆଉ ସ୍କୁଟି ଚଲେଇବା ଛାଡି ଦେଇେଇଚି ସେବଠୁ।
ତ ମତେ ଲାଗେ ନା ଏମତି ଲୋକ କା ପାଇଁ ଜୀବନ ଦେବେ ତ ଆପଣଙ୍କୁ ଲାଗୁଚି ଆପଣ କା ନାଗି ଜୀବନ ଦେଇପାରିବେ?
ଜୀବନ ତ ଦେଇପାରିବିନି କିନ୍ତୁ
ହୁଁ।
ସାହାଯ୍ୟ କରିପାରିବି ମୋର ସେ ସାହାଯ୍ୟ ମନୋବୃତି ବି ଅଛି ଆଉ ମତେ କାହା କଷ୍ଟ ଦେଖିଲେ ମୁଁ ସହି ପାରେନି ମତେ ବି ବହୁତ କଷ୍ଟ ଲାଗେ ମତେ ବି ବହୁତ ଦୁଃଖ ଲାଗେ। ମୁଁ ଭଗବାନଙ୍କୁ ଡାକେଇକ ଖାସ ମୋ ପାଖେ ମେ ସେତିକି ପଇସା ଥାଆନ୍ତା କି ଆଜିକାଲି ତ ସବୁ ପଇସାର ପାୱାର ନା ପଇସା ଥାଆନ୍ତା ମୁଁ ବି କାହାକୁ କିଛି ଛି ମାନେ ସାହାଯ୍ୟ କରିପାରନ୍ତି। କାହାକୁ କିଛି ଖାଇବା ପାଇଁ ଦେଇପାରନ୍ତି। ମନେ ମନେ ବହୁତ ଭାବେ କିନ୍ତୁ ଆମ ପାଖେ ବି ଏତେ ସମ୍ବଳର ମାନେ ଇଏ ନାଇଁ ଅଭାବ। ବଟ ମୋ ମାନେ ମୁଁ ଯେତିକି ପାରେ ସେତିକି ସାହାଯ୍ୟ କରେ।
ଆଜ୍ଞା ଆଜ୍ଞା। ଆପଣ କଣ କହିବି ଯ ଛାଡ । ତ ଏବେ କଣ ମାନେ ଆପଣ କଲେଜ ଲାଇଫ ସଇଲାଣି?
ହଁ କଲେଜ ଲାଇଫ ସଇଲାଣି ଏବେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ୍ ଚାଲିଚି। ଆଉ ଦେଖାଯାଉ ଭଗବାନଙ୍କ କୃ ପାରୁ କେବେ ହଉଛି କର୍ମରେ ତ କଣ ଭଗବାନ କହନ୍ତି କର୍ମ ଦେଖି ଫଳ ଦିଅ ବୋଧେ ମତେ ଲାଗୁଚି ମୋ କର୍ମରେ କୋଉଠି ଟିକେ ଭୁଲ ଭାଲ୍ ରହୁଚି ମୁଁ ବୋଧେ ଠିକ୍ ସେ ପାଠ ପଢା ପଢି କରୁନି ଏତେ ସମୟ ଦେଇପାରୁନି ସେଥିପାଇଁ ବୋଧେ ଆଜି ଯାଏଁ ହେଇନି ଦେଖାଯାଉ ଆଗକୁ କଣ ହଉଚି?
ଛାଡ ନା କଣ ଦେଖ ଛାଡ କିଛି ନାହିଁ ମନ ଦୁଃଖ କରିବାର ନାଇଁ ତ ଦେଖନ୍ତୁ ଦୁନିଆରେ ବହୁତ କିଛି କାମ ଅଛି କଣ କାଲି ସେଇ ଗମେଣ୍ଟ ଜବ୍ କଲେ ହବ ତ ଆପଣ ଦେଖନ୍ତୁ ପଇସା ଇନକମ୍ କରିବା ପାଇଁ ଦ ଆମେ ଏବେ ୟୁଟ୍ୟୁବ ଚଲଉଚ ୟୁଟୁବ ବହୁତ ପଇସା ଆସିବ ତ ଆପଣ ୟୁଟ୍ୟୁବ କରୁନାହାନ୍ତି?
ହଁ ତାହେଲେ ଆପଣ ଯଦି କହିଲେଣି ତାହେଲେ ମତେ ବି ଟିକିଏ ଶିଖେଇଦେବେ ମୁଁ ବି କରିବି ସେଥିରୁ ଇନକମ କରିବି କିଛିଟା।
କି ଆପଣ ରନ୍ଧା ଭିଡିଓ ଛାଡନ୍ତୁ କି ଆପଣଙ୍କର କିଛି ବ୍ଲଗ କରି ଛାଡନ୍ତୁ ନହେଲେ ଆପଣଙ୍କ ଛୋଟ ପୁଅ ଭିଡିଓ କରି ଛାଡନ୍ତୁ କି ଦେଖନ୍ତୁ ଆ ଆମ ଛୋଟ ପୁଅ କେମିତି ଖେଳୁଛି ତ ମତେ ଲାଗେ ଯଦି ଆପଣ ଫେମସ୍ ହେଇଯିବେ କାରଣ ଡେଲି ବ୍ଲଗ୍ କରି ଛାଡିବେ ଯଦି ଆପଣ ଫେମସ୍ ହେଇଗଲେ ତ ହେଇପାରେ ପଇସା ଆସିବ ପ୍ରବଳ। କାରଣ ସେ ପଇସା ଡଲାର ରେ ଆସିବ ନା ଆମ ଏଠି ଟିକେ ଅଧିକା ଟଙ୍କା ଡଲାର ବୁଝିପାରିଲ।
ଆପଣ ଯଦି କହୁଛନ୍ତି ତାହେଲେ ମୁଁ ଆପଣଙ୍କ କଥାକୁ ଟିକେ
ହୁଁ ଚେଷ୍ଟା କର ଚେଷ୍ଟା କର କାରଣ ଦେଖନ୍ତୁ ଯଦି ଘରେ ଘରେ ବସି ଗୋଟେ କୌଣସି ଇନକମ୍ ହେଇପାରୁଛି ତ କାହିଁ କରିବନି ତ କାଇ ବାହାରକୁ ଯିବାକୁ ପଡିବନି ଆପଣ ଖାଲି ଗୋଟେ ଭିଡିଓ କରିବେ ଅପଲୋଡ କରିବେ ବୁଝିପାରୁଚନ୍ତି?
ଠିକ କଥା ଆଜିକାଲି ତ ଯୋଉ ବେକାରୀ ସମସ୍ୟା ବଢିଲାଣି ଡର ବି ଲାଗିଲାଣି। କିଛି ନା କିଛି କିଛି ତ କରିବା ପାଇଁ ପଡିବ ଦେଖାଯାଉ ଚେଷ୍ଟା କରିବି।
ଆଜ୍ଞା ଦେଖନ୍ତୁ ବହୁତ ଅଛି। ଆପଣ ଏମିତି କରିପାରିବେ ଗୋଟେ ଫ୍ରିଲାନସିଂ ଛନ୍ତି ସେଗା ବହୁତ ଶିଖିବାକୁ ପଡିବ ସେଇଟା। ଡି ର ଆ ବହୁତ କିଛି ଅଛି। ସେ ଯେମିତି କିି ହ ଗୋଟେ ଆପ ଅଛି ଖାଲି କଥା ତା ଦେହରେ ଏଇଆ ଭଳି ଆଉଟ ଅଛି ଥିଲା ଆପଣ ଯାହା ଲାଷ୍ଟ ଜାଣିଥିଲେ। ଟା ହଁ ଏମିତି ଆଗରୁ ସବୁ କେତେ ଆପ ଆଇ ଏଇ ପଇସା ପତ୍ର ଅଳ୍ପ ଦେବେ କିନ୍ତୁ ପଳେଇବେ।
ଓ ଆଚ୍ଛା କିନ୍ତୁ ଏବେ ଯୋଉ ଆପ୍ ଟା ଆମେ ଯୋଉ କଥା ହଉଛେ କାରିଆ ଆପ୍ ସେଇଟା ତ ଯାହା ହଉ ବହୁତ ପିଲାଙ୍କୁ ମାନେ କଣ ସାହାଯ୍ୟ ସହଯୋଗ ଯୋଗେଇଛି ପଇସା ଇନକମ କରିବାର ବାଟ ବାଟ ବି ଦେଖେଇଛି କିଛି ତ ପିଲା ଉପକୃତ ହଉଛନ୍ତି ନିଜ ଖର୍ଚ୍ଚ ଟା ତ ଉଠେଇ ପାରୁ ଘରେ ବସିବା ଅପେକ୍ଷା କିଛି କାମ କରିକି ନିଜ ଖର୍ଚ୍ଚଟା ବି ମାନେ ଉଠେଇ ପାରୁ କରୁଛନ୍ତି।
ଆଜ୍ଞା ଆଜ୍ଞା ଆପଣ ଠିକ କହୁଛନ୍ତି।
ମୁଁ ବି ଉଠେଇ ପାରୁଛି ଯାହା ମୁଁ ତ ଏମିତି ଘରେ ଖାଲି ଟାରେ ବସିଥିଲି। କିଛି କରୁନଥିଲି ଆଉ ଏଇ ଆପ୍ ଆସିବା ଦିନ ଠାରୁ ମୁଁ ବି କଥା ହେଇକି କିଛି ନା କିଛି ପଇସା ରୋଜଗାର କରିପାରୁଚି।
ଏଇ ଆପ୍ ମଧ୍ୟ ଆଗକୁ ଆପଣଙ୍କୁ ବହୁତ ସୁବିଧା ସୁଯୋଗ ଦବ। ତ ଆପଣ ୟୁଜ କରିବାକୁ ଚେଷ୍ଟା କରନ୍ତୁ ୟୁଟ୍ୟୁବ ଭଲ
ହଁ ମୁଁ ଚେଷ୍ଟା କରିବି ଆପଣ ଯାହା କହିବେ।
ହୁଁ।
ପାଣି ପହିଲ ବାପା ମୋଟର ଲଗେଇଥିଲା କି? ହାଲୋ
ଆପଣ କଣ ମାନେ ବୋରିଂ ଖୋଳୀ ଦେଇଛନ୍ତି?
ଆଜ୍ଞା। ବୋରିଂ ନୁହଁ ବୋରି ବୋରିଂ ନୁହଁ ଆମର କୁହ ଅଛି ବଡ଼ କୁହ।
ହ ହଁ ହଁ ବାମ୍ଫି ତ ବିଲ ମଝିରେ ଆପଣ ରହୁଛନ୍ତି ପା? ତ ବିଲ ମଜରେ ବାମ୍ଫି କରି ଦିଆ।
ହଁ କରିଦେଇଛୁ ଆଉ ଚାଷ ପାଇଁ ଟିକେ ସାହାଯ୍ୟ ହବ ଆଉ ଆମ ମାନେ ବିଲ ଏଠୁ ନଦୀ ଟା ଟିକେ ବହୁତ ଦୂର ହେଇଯାଉଛି।
ଓ ଆପଣ କଣ ଏବେ କଖାରୁ କି କାକୁଡି, ଜହ୍ନି
ହଁ ବର୍ଷା ଦିନ କାକୁଡ ହି କାକୁଡି ଲଗା ହେଇଛି। ଜହ୍ନି ଲଗା ହେଇଛି। ବି ହେଇଛି ଆଉ କଖାରୁ ଫୁଲ ପିଠଉ ଖାଇଛନ୍ତି କେବେ କଖାରୁ ଫୁଲ ପିଠଉ ଖାଇବା ପାଇଁ ମତେ ତ
ହଁ ହଁ ଖାଇଛି ଖାଇଛି କଖାରୁ ରେ ଆମର କଣ ବେସନ ଟିକେ ଯୋଉ କଣ ମସଲା ଫସଲା ଦିଆ ହେଇକି
ବେସନଠୁ କିନ୍ତୁ ଚାଉଳ ଚୁନା ରେ ମାନେ କଣ ଚାଉଳ ଲଙ୍କା, ରସୁଣ ଦେଇ ବଟା ହେଇ କଖାରୁ ଫୁଲର ଯୋଉ ପିଠ ହୁଏ ତାର ସ୍ଵାଦରେ ଟିକେ ଅଲଗା ପ୍ରକାର ବେସନଠୁ।
ଆଜ୍ଞା ଆଜ୍ଞା ନିଶ୍ଚୟ ନିଶ୍ଚୟ। ଭଲ କଥା କହିଲେ ତ ତା କଣ ଏବେ ପୁଅ ଖାଇସାରିଲାଣି?
ଆଜ୍ଞା ଆପଣଙ୍କ ଆଡେ ମାନେ ଦେଶୀ ଖାଇବା ସବୁ କଣ ମିଳେ?
ଆମ ଆଡେ ଦେଶୀ ଟା ହଉଛି ଆମର ଯେମିତି ଅମୃତ ଅଣ୍ଡା ଗଛରେ ଗୋଟେ ହେଇଥିବ କୌଣସି ପାଚିଲା ଭଲଲାଗିଲା ଏଇଟା ପୁରା ଦେଶୀ ଖାଇବା। ଆଉ ଆମର ଦେଶୀ ନଡିଆ ଗଛରେ ନଡିଆ ତ ଆଉ କଣ ଦେଶୀ ହେଇପାରେ? ଆମେ କଣ ଖାଉ ଏତିକି ଜିନିଷ